ହ୍ୟାଲୋ।
ଆଜ୍ଞା ଆଉ କିଛି କଥା ରହିଯାଇଥିଲା ତ ସେଇଥିଲାଗି ମୁଁ ଆଉଥରେ ଆପଣଙ୍କୁ ଫୋନ କଲି।
ଆଜ୍ଞା ଆଜ୍ଞା ଠିକ ଅଛି।
ଆଜ୍ଞା ଆଉ କଣ କୁହନ୍ତୁ ଆ ଆଉ ଗାଁ ର ଗାଁ ର ସମସ୍ୟା ସବୁ କଣ ସବୁ ଅଛି ଗାଁ ରେ ସବୁ ରାସ୍ତାଘାଟ ଠିକ ଠାକ୍ ଅଛି ଛି ନା
ଆଜ୍ଞା ଆଜ୍ଞା ରାସ୍ତା ତ ସେମିତି ଠିକ ଠାକ ଅଛି ଏବେ ତ ଏ ଖରା ତା ଯାଇଛି ଆମର ବର୍ଷା ଏ ହେଇଛି ଆପଣଙ୍କ ଏରଆରେ ବର୍ଷା ହେଇଥିଲା।
ହଁ ବର୍ଷା ଏଇ ରଜ ଠାରୁ ଆରମ୍ଭ ହେଇଗଲାଣି ବର୍ଷା ତାପରେ ତ ଚାଷ ବାସ କାମ ହବ ସେଥିଲାଗି ରଜ ପରେ ବର୍ଷା ହେଲାଣି ଆଉ।
ଆଜ୍ଞା ଯାହା ହଉ ବର୍ଷା ଟିକେ ହେଇଗଲାଣି। ଚାଷ ଟିକେ ସୁବିଧା ହବ ଆପଣଙ୍କ ସା ଟେ ସବୁ ଚାଷ କୋଉ କୋଉ କୋଉ ପ୍ରକାର ସବୁ ହଉଛି?
ଚାଷ ଆମର ତ ହଉଛି ଆମର ଏପଟ ସାଇଡ ର ତ ଆମ ବାପଘର ସାଇଡ ର ତ ହଉଛି ଧାନ କେବଳ ଆଉ କିନ୍ତୁ ଶାଶୁଘର ସାଇଡରେ ସେପଟେ ହୁଏ ସବୁ ଧାନ ମୁଗ, ବିରି, କୋଳଥ, ବାଦାମ, ପନିପରିବା ସବୁ ପ୍ରକାର ଫସଲ ହୁଏ। କାଇଁନା ସେଠି ନଈ ପଠା ତ ନଈ କୂଳରେ ବିଲ ଗୁଡା ସେଠି ତ ବହୁତ ଫସଲ ହୁଏ। ଆଉ ତ ଆମର ସେଇ ହେଇଥିଲା, ବାଦାମ ହେଇଥିଲା ଏଇ ଯୋଉ ଉ ବାଦାମ ହେଇକି ଫସଲ ଫସଲ ହେଇଥିଲା କିନ୍ତୁ ଏ ବର୍ଷ ବାଦାମ ବିଶେଷ ହେଇ ନଥିଲା। ଅ କାହିଁକିନା ମଝିରେ ମଝିରେ ବର୍ଷା ହେଲେ ବାଦାମ ଫଳ ଟା ଭଲ ହୁଏ, କିନ୍ତୁ ମଝିରେ ବର୍ଷା ଏଥର ବିଲକୁଲ ବି ହେଇନି ସେଥିଲାଗି ବାଦାମ ର ଫଳ ଗୁଳା ବହୁତ ଛୋଟ ହେଇଥିଲା। ଦାନା ଗୁଡା ସବୁ ଛୋଟ ଛୋଟ ହେଇଛି। ଉଁ ବର୍ଷା ନହେଲେ ଟିକେ ଟିକେ ଯଦି ମଝିରେ ମଝିରେ ବର୍ଷା ନ ହବ ତାହେଲେ ଅସୁବିଧା ଟା ହୁଏ ଯେ ଦାନା ଟା ଭଲ ଭାବରେ ହୁଏନି। ବାଦାମ ର ଦାନ ଗୁଡା ଛୋଟ ଛୋଟ ହୁଏ।
ଆଜ୍ଞା ଆଜ୍ଞା।
ଆଉ ତାପରେ ପନିପରିବା ଭଲ ହେଇଥିଲା। ତାପରେ ତ ଏବେ ମେଘ ହେଲାଣି, ଏବେ ଧାନ କେବଳ ସେପଟ ସାଇଡରେ ହଉଛି ଆଉ ଉଁ ଭଉଏ ଏବେ ଚାଷ ବାସ ହେଲାଣି ଧାନ ଆଉ।
ଆପଣଙ୍କ ସାଇଟରେ ସବୁପ୍ରକାର ଚାଷ ହଉ
ହଁ ସବୁ ପ୍ରକାର ହଉଛି ମାନେ ଧାନ ହଉଛି, ପନିପରିବା ସବୁ ହୁଏ ଆଉ ମୁଗ, ବିରି, କୋଳଥ ସବୁ ହୁଏ।
ଆଜ୍ଞା। ଆମର ଏପଟ ସାଇଡରେ କେବଳ ସେଇ ଧାନ ହିଁ କରନ୍ତି। କାରଣ ଅନ୍ୟ ଫସଲ ସବୁ ହେଇପାରେନି କାହିଁନା ଏଠି ପାଣିର ସୁବିଧା ନାହିଁ ଆଉ ବର୍ଷା ଏଇ ଟାଇମ ରେ ବର୍ଷା ଟିକେ ହଉଛି ବୋଲି ଆମର ଧାନ ଟିକେ ସୁବିଧା ହଉଛି ଚାଷ କରିବା ପାଇଁ, ନଚେତ୍ ଅଲଗା ଟାଇମରେ କିଛି ବି ହୁଏନି।
ଆମର ସେପଟେ ନଈ ଟା ରହିଯାଉଚି ସେଥିଲାଗି ପାଣିଟା ସୁବିଧା ହଉଛି ପାଣିଟା, ତାପରେ ଆଉ ଗୋଟେ ସୁବିଧା ହୁଏ ଯେ ଫସଲ, ପନିପରିବା ଚାଷ ସହିତ ଧର ସେଇ ଗୋଟିଏ ବିଲରେ ପନିପରିବା ଚାଷ ହୁଏ, ତା ସହିତ ବାଦାମ ବି ସେମାନେ ଚାଷ କରୁଚନ୍ତି। ବାଦାମ ଏପଟେ କଲେ ତାପରେ ବିରି ସେପଟେ। ବାଦାମ ଧର ହେଇଥିବ, ତା ସହିତ ବିରି ବି ପକେଇ ଦିଅନ୍ତି। ବିରି ସେପଟେ ହେଇଯାଏ। ସେଇ ସା-ସାର ଟିକେ ଦିଆଯାଏ ଅବଶ୍ୟ କିନ୍ତୁ ଚାଷଟା ଭଲ ଲ ହୁଏ। ସେଇ ଏକା ସାଙ୍ଗରେ ବାଦାମ ହୁଏ, ପ-ପନିପରିବା ବି ହୁଏ, ଆଉ ବିରି ବି ହୁ ହୁଏ, ଏକା ସାଙ୍ଗରେ ଏତିକି ହୁଏ। ତାପରେ ସୁବିଧା କରିଦେଇଚ ଚନ୍ତି ଜର ଆମର ଏପଟେ ଖାଲି ସେଇ ଆମେ ବର୍ଷା ପାଣି ଉପରେ ନିର୍ଭର କରିଚୁ କିନ୍ତୁ ସେପଟେ ସିଏ ମାନେ କଣ କରୁଚନ୍ତି ନା ବିଲ ମାନଙ୍କର ମଝି ଝିରେ ମଝିରେ ଗୋଟେ ଗୋଟେ ଉଁ ବୋର୍ ୱେଲ୍ ଖୋଳା ହେଇଛି। ଯୋଉ ପାଇପି ଗୋଟେ ଗୋଟେ ଖୋଳା ହେଇଛି ଆଉ ପାଇପ ପାଇପ୍ ଖୋଳା ହେଇକି ସେଥିରେ କଣ କରନ୍ତି, ସେମାନେ ପାଣି ମଡେଇବା ସୁବିଧା ବି କରିଚନ୍ତି ଆଉ ତେଣୁ ଖରାଦି ଦିନ ସାରା, ସେମାନେ ପାଣି ଦବାରେ ପାଣି ଦେଇକି
ଫସଲ କରିଦିଅନ୍ତି ଆଉ। ସେପଟେ ତାପରେ ବି ଗୋଟେ ମାଟିର ଫରକ ଥାଏ। ଆପଣଙ୍କର ସେପଟ ସାଇଡ଼ ମାଟିଟା ବି ବହୁତ ଭଲ।
ମାଟିଟା ଏଇ ନଈ ପଠା ମା ହଁ। ନଈ କୂଳ ମାଟି ସେଥିଲାଗି
ଭଲ ଫସଲ ହୁଏ। ଆପଣଙ୍କ ବାରିରେ ସବୁ ଲଗେଇଛନ୍ତି ଗଛ?
ହଁ ବାରିରେ ବି ଗଛ ଫୁଲ ଗଛ ଲଗା ହେଇଛି ହୁଁ ପନିପରିବା ଶାଗ ଫାଗ ଲଗା ହେଇଛି ଆଉ ଏଇ ମାଂ ଙ୍କଡ଼ ମାନଙ୍କ ପାଇଁ ଗୋଟେ ଅ ଜାଲ ଆଣିକି ଟଣା ଟଙ୍ଗା ହେଇକି ତା ଭିତରେ ସବୁ ଫସଲ ଲଗାହେଇଛି, କାହିଁନା ମାଙ୍କଡ ମାନେ ବହୁତ ହଇରାଣ କରୁଛନ୍ତି ଖାଇଯାଉଛନ୍ତି, ସେଥି ଥିଲାଗି ଗୋଟେ ବଡ ଜାଲ କରିକି ତା ଭିତରେ ସବୁ ଫସଲ ଲଗା ହେଇଛି।
ଜାଲ ଆଜ୍ଞା ଆଜ୍ଞା। ମୁଁ କହିଲି ଯୋଉ ଜାଲଟା ଦେଲା ପରେ ପନିପରିବା ଆରାମ ସେ ହେଇପାରେ, ନା ତ କିଛି ଅସୁବିଧା ହୁଏ?
ନା ନା କିଛି ବି ଅସୁବିଧା ହୁଏ ନା, କାହିଁକ ନା ଉପ ଚାରିପଟ ଜାଲ ଦିଆଗଲା, ଉପର ପଟଟା ଫାଙ୍କା ଉପର ପଟା ସେମିତି ବଡ ବଡ ଧର ଜାଲ ଦି ଦିଆଗଲା ନ ନାଇଁ, ନଦେଲେ ବି ଚଳିବ କାହିଁକିନା ମାଙ୍କଡ ମାନେ ଏତେ ଉ କୁ ଡେଇଁ ପ ଏତେ ଉଞ୍ଚାକୁ ସେ ଫାଙ୍କା ହେଲେ ଡେଇପାରିବେନି। ବେଳେ ବେଳେ ପଶନ୍ତି କିନ୍ତୁ ସବୁବେଳେ ପଶି ପାରନ୍ତି ଆଉ ସୂର୍ଯ୍ୟ କିରଣ ଟା ପାଇଲା, ପାଣି, ପାଣି ଦେଲେ ସବୁବେଳେ ଫସ ଭଲ ହୁଏ, କିଛି ବି ଅସୁବିଧା ହବନି।
ଆଜ୍ଞା ଆଜ୍ଞା, ନାଇଁ ମୋର ବହୁତ ପସନ୍ଦ ବାରିରେ ସବୁ ବିଭିନ୍ନ ପ୍ରକାର ଗଛ ଲଗେଇବା, ଫୁଲ ଗଛ ହଉ, କି ଅନ୍ୟ ଗଛ, ଆମର ଏପଟେ ବି ସେମିତି ମାଙ୍କଡ଼ ମାନେ ବହୁତ ହଇରାଣ କରୁଛନ୍ତି।
ଆ ତାହେଲେ ଗୋଟେ କାମ କରନ୍ତୁ ସେଇ ଜାଲି ଲଗେଇକି କି ଆପଣ ଫସଲ କରନ୍ତୁ, ତାପରେ ଶାଗ ଫାଗ ବି କରିପାରିବେ ଘରେ ଖାଇବା ପାଇଁ, କିଛି ବି ଅସୁବିଧ ସୁବିଧା ହବନି, ଏମିତି କଣ ଆମେ ବଜାର ରରୁ କିଣିକି, କେତେ ସାର ଦିଆ ହଉଛି ତା ଦେହରେ
ଆଜ୍ଞା, ଆଜ୍ଞା ଆଜ୍ଞା, ତାପରେ ଯୋଉ ବାରିର ଜିନିଷରେ ଯୋଉ ସ୍ଵାଦ ଥାଏ, ଆମର କିଣିବା ଜିନିଷରେ ସେତିକି ସ୍ଵାଦ ନଥାଏ।
ହଁ
ଥାଇକି ସେଇଟା ଆମ ସାରରେ ବହୁତ କରୁଛନ୍ତି ନା, ଆମେ ଘରେୋଇରେ କଲେ ଆମର ବିନା ସାରରେ ଖତ ଅନ୍ୟ କୌଣସି, ହଁ ସେମିତି ବେଳେ ବେଳେ ଯୋଉ ପୋକ ଲାଗେ, ପୋକ ଔଷଧ ପକେଇବାକୁ ହୁଏ।
ହଁ ଶୁଖିଯାଏ, ସେଥିଲାଗି ପକେଇବାକୁ ହୁଏ ନହଲେ ନାଇଁ ଘରେ ଯେମିତି କରି ଆମେ ଯେମିତି ଖାଇବା, ସେଟା ଆଉ କ ବଜାରରୁ ମିଳୁଥିବା ଜିନିଷ ସାଙ୍ଗରେ ସମାନ ହେଇ
ସ ନହି କେବେ ବି ହେଇପାରିବନି। ଆଜ୍ଞା ଆଜ୍ଞା, ଆଉ ତାହେଲେ ଆପଣଙ୍କ, ଆଜ୍ଞା
ମୁଁ କହିଲି ଆପଣ କଣ ଫସଲ ଫସଲ କରିଛନ୍ତି ନା ନାଇଁ?
ହଁ ଲଗେଇଛି କିଛି କିଛି ଜିନିଷ ଲଗେଇଛି, ଭାବୁଥିଲି ଏ ବର୍ଷ ସ ଲେଇନି କହିଣକ ମାଙ୍କଡ ମାନେ ଟିକେ ହେଲା ବେ ଳକୁ ସକାଳେ ଆସି ଖାଇଦଉ, ଭାବିଲି ତାପରେ ଏ ବର୍ଷ ଲଗେଇଛୁ ଗଛ ସବୁ ହେଇଗଲାଣି ଅ ଖତ ଟିକେ ଦେଇକି ଲଗେଇଥିବ, ଗଛ ଆରାମସେ ହେଇଯାଇଛି, ଦେଖାଯାଉ ହଉଛିଥର କ ସେ ସେମିତି ଭାବୁଛି ଆପଣ ଯେମିତି କହିଲେ ସୁବିଧା ଟା କରିଦେବି
ସୁବିଧା କରିଦିଅନ୍ତୁ, ଭଲ ଫସଲ ହବ।
ଆଜ୍ଞା ଆଜ୍ଞା, ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି
ଆମ ଘରେ, ଶାଶୁ ଘରେ ତ ଅଛନ୍ତି ଶାଶୁ ଶ୍ୱଶୁର ଆଉ ଦିଅର, ସାନ ଦା, ସାନ ଶଶୁର, ସାନ ଶାଶୁ ଆଉ ଏମିତି ଆଉ ଆଉ ଆମେ ଆଉ ନଣନ୍ଦ ଅଛନ୍ତି ସେ ବା ହେଇଗଲେଣି ଆଉ
ଆଜ୍ଞା, ବଡ ଅଛନ୍ତି।
ହଁ ନା ନା, ଆମ ଠାରୁ ସାନ ସେ କିନ୍ତୁ ବାହା ହେଇ ସାରିଲେଣି।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଜ୍ଞା, ଏବେ ହଁ ଏବେ ଘରକୁ ଆସିଥିଲି, ଏଇ ଅଛି ଘରେ ଆଉ ଘରେ ହିଁ ଅଛି।
ଆଜ୍ଞା, ଘରକୁ ଆସିଛନ୍ତି?
ହଁ ମୋ ବାପ ଘରେ ହିଁ ଅଛି।
ଯୋଗ ଆସିଥିଲେ କି?
ହଁ ରଜ ପାଇଁ ଆସିଥିଲି ବୁଲିବା ପାଇଁ ଆଉ ତ ଅଛି ଅଛି ଆଉ ରହିଯାଇଛି ଆଉ
ଆଜ୍ଞା ଆଜ୍ଞା, ଆଉ ରହିଥାନ୍ତୁ ପିଲା ତ ଏବେ ପାଠ ପଢନି ଟିକେ ରହିପାରିବେ, ପିଲା ପାଠ ପଢିଲେ ତାପରେ ରଜ ଛୁଟି ସରିଲା ପରେ ମାନେ ଘରକୁ ଯିବାକୁ ପଡିବ, ଟିଉସନ, ସ୍କୁଲ ଆଉ ଆମେ ଆମେ ସେମିତି ବି ଇଚ୍ଛା ଥିଲେ ବି ଯାଇ ହଉନି, ଏବେ କାହିଁକି ନା ପିଲାମାନଙ୍କର ତ ପାଠପଢ଼ା ଆଗ ବୁଝିପାରୁଛନ୍ତି ଆଉ ପିଲାଙ୍କର ଛୁଟି ଥିଲା।
ହଁ ମା ମାନେ ତ, ପିଲାମାନଙ୍କ ପାଇଁ ସବୁ କରିବେ ଆଉ
ଆଜ୍ଞା, ମା ତ ନ କଲେ କିଛି ବି କାମ ହେଇପାରିବ ନାହିଁ, ଆଉ କଣ କରିବା? ତାପରେ ଏକୁଟିଆ ଘର ଏକା ଏକା ସବୁକିଛି କରିବାକୁ ପଡ଼ିବ। ଆଜ୍ଞା ଗାଈ ଆମ ସେ ସାନ ମା ଜଣେ ରଖିଛନ୍ତି ଆଉ ଯେହେତୁ ମୁଁ ଏକା ତ ମୁଁ ଏସବୁ ଜିନିଷ ସବୁ ବହୁତ ସମ୍ଭାଳିଆ କଷ୍ଟକର ହେଇଯାଉଚି, ଆଉ ବାରିରେ ଟିକେ ଗଛ ଫଛ ଲଗାଏ ନଚ ଛୁଆ ମାନଙ୍କ କାମ ଘର କାମ ଏମିତିରେ ରହିଯାଏ ଆଉ। ତାପରେ ଶାଶୁ ବି ଜଣେ ଅଛନ୍ତି ଏ ଶାଶୁ ଟିକେ ବୟସ ହେଇଗଲେଣି ନା ସିଏ ଆଉ ବୟସ ହେଲା ପରେ ତ କାମ କରିବା କଷ୍ଟ ତାଙ୍କ ପାଇଁ ଆଉ ତାଙ୍କୁ ବି ଏତେ କରିବାକୁ ଦିଏନି କାହିଁକି ନା ତାଙ୍କର ଏବେ ତାଙ୍କର ଟିକେ ଆ ରେଷ୍ଟ ନବା ଦରକାର ବୁଛି ପାରୁଚନ୍ତି।
ବୟସ ହେଇଗଲାଣି ଯେହେତୁ ତାଙ୍କର ନିହାତି ଦରକାର ସେମିତିକେ ବିଶ୍ରାମ ନେଲେ ତା ଙ୍କୁ ଭଲ ଲାଗିବ।
ଆଶ୍ରାମ ଦେବା ସହିତ ତାଙ୍କର ଖାଦ୍ୟ ପାନୀୟ ସବୁ କିଛି ଦେଖିବାକୁ ପଡୁଚି। ତା ଦେହ ମଝିରେ ଟିକେ ଖରାପ ଥିଲା ଟିକେ ଯାଉ ଭଗବାନ ଦେହରୁ ଏବେ ଭଲ ଅଛନ୍ତି।
ଅ ଏବେ ଭଲ ଅଛି ଏବେ ଭଲ ଅ ତାଙ୍କ ଦେହ ଓହୋ। ଆଉ ମଝିରେ କଣ ହେଇଥିଲା ତାଙ୍କ ଦେହଟା?
ମଝିରେ ତାଙ୍କର କହୁଚି କି ତାଙ୍କର ଯଉଁ ବ୍ଲଡ଼ ଗୋଟେ ଜାଗାରେ ଏ ଏମତି ରକ୍ତ ଟା ମାନେ ସଞ୍ଚାଳନ ହେଇ ପାରୁନଥିଲା ଠିକ ସେ। ଗୋଟେ ଜାଗାରେ ଜମାଟ ବାନ୍ଧିକି ରହିଯାଉଥିଲା ଆଜ୍ଞା ଆଜ୍ଞା। ତାଙ୍କୁ ନେଇଥିଲି ଆମର ସେ କିଛି ପରୀକ୍ଷା କଲା ପରେ ଜଣା ପଇଲା। ଆଉ ତାପରେ ତାଙ୍କୁ କଟକ ନେଇକି ଭଲ ଡାକ୍ତରଙ୍କ ସହ ପରାମର୍ଶ କରିକି ଏବେ ଔଷଧ ଖାଉଚନ୍ତି, ଠିକ୍ ଠାକ୍ ଅଛନ୍ତି, ଆଉ ଥରେ ବି ଡକ୍ତର ଡକ୍ଟର ପାଖକୁ ଯିବା ପରେ କହିଦେଲେ କି ନାଇଁ ଆସ ଆସିବେ ଗୋଟେ ମାସ ପରେ ଆସିକି ଆଉଥରେ ଟିକେ ପରୀକ୍ଷା କରିବେ। କେମିତି କଣ ଅଛନ୍ତି ଚେକ୍ କଲେ ସେ ଜାଣିପାରିବେ ଆଉ।
ହଁ ଏମ ତ ବସ୍ ତ ବଢିଲା ମାତ୍ରେ ସବୁ ରୋଗ ବେମାରୀ ମାଡ଼ି ବସିବ ଆଉ।
ଆଜ୍ଞା ଆଜ୍ଞା କୁହନ୍ତୁନି। ସବୁ ପ୍ରକାର ବେମାରୀ ମାରିବସି ଛୋଟ ଛୋଟ ପିଲା ମାନଙ୍କୁ ଏପଟେ ଶାଶୁ ଆଉ କଣ କରିବା ଏମ ତିରେ ବି କ ମାନେ କାହା ସାଙ୍ଗେ ଟିକେ କଥା ହେବାକୁ ସମୟ ବି ମିଳୁନାହିଁ। ତଥାପି ସେଇଥିରେ ଆଉ ସବୁ ବନ୍ଧୁ ବାନ୍ଧବ ଯିଏ ସବୁ ଅଛନ୍ତି ତାଙ୍କ ପାଖକୁ ଟିକେ ଟିକେ ତାଙ୍କ ଭଲ ମନ୍ଦ
ହଁ ବୁଝିବାଟା ଆମର ଦାୟିତଵ କର୍ତ୍ତବ୍ୟ। ହ ଆଉ।
ଆଜ୍ଞା ଆଜ୍ଞା। ଆଉ ଘର ଆଡକୁ କେବ କେବେ ଆସୁନାହାନ୍ତି ବୁଲିକି ଯିବେ।
ହଉ ଠିକ ଅଛି ସୁବିଧା ଦେଖିକି ଆମେ କେବେ ଯିବୁ ଆଉ।
ଆଜ୍ଞା ଆସିବେ ପୁଅକୁ ନେଇକି ଟିକେ ବୁଲିକିଯିବେ। ଘରେ ବାପା ବାପ ମା ଭଲ ଅଛନ୍ତି? ଭାଇ ଭଲ ଅଛନ୍ତି?
ହଁ ଭାଇ ବି ଭଲ ଆଉ ସମସ୍ତେ ଭଲ ଅଛନ୍ତି ଭଗବାନଙ୍କ ଦୟାରୁ। ସମସ୍ତେ ଭଲ। ସେମିତି ସମସ୍ତେ ଭଲରେ ରହିବା ଦରକାର ଟିକେ କାହାର ଦେହ ପା ଖରାପ ହେଲେ ଆମେ ବିଚଳିତ ହେଇଯାଉଚୁ।
ଆଜ୍ଞା ଯେତେବେଳେ ଯାହାକୁ ଟିକେ ଫୋନ କଲେ ସମସ୍ତେ କୁହନ୍ତି କି ନାଇଁ ଭଲ ଅଛନ୍ତି ଶୁଣିଲେ ଖୁସି ସି ଲାଗେ ଆଜିେଲେ କହିଦେବି କି ନାଇଁ ଦେହ ଖରାପ ଅ ଇଏ ଅଛି ଶୁଣିଲେ ଆମେ ବି ନିଜେ ଦେହ ଖରାପ ରେ ପଡୁଛେ।
ହୁଁ ହଁ ଚିନ୍ତାରେ ସମସ୍ତେ ରହିବା ଯେ ତା ଦେହଟା ଭଲ ନହିାଇଁ ଆ ଦେହଟା ଭଲ ନାହିଁ।
ଆଜ୍ଞା ଆଜ୍ଞା ନାଇଁ ସେମତି ଆପଣଙ୍କ ଦେହକୁ ଟିକେ ଜଗିବେ ଆପଣଙ୍କ ପରିବାର ବି ଆପଣଙ୍କ ଉପରେ ନିର୍ଭର ହଉଚି।
ହୁଁ ଆଜ୍ଞା ଆଜ୍ଞା ହଉ ଠିକ ଅଛି ଆଉ। ଆପଣଙ୍କର ବହୁତ ସମୟ ମୁଁ ନେଲିନି, ଆଉ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆଉ। ରଖୁଛି ଆଉ।